ହାଲୋ। ହାଲୋ। ହ୍ୟାଲୋ ବ୍ରାନ୍ଧବୀ ପ୍ରଣାମ୍। ହାଲୋ।
କେମିତି ଅଛନ୍ତି?
ବାନ୍ଧବୀ ପ୍ରଣାମ। ଆପଣଙ୍କ ସୁ
ହଁ ପ୍ରଣାମ୍। କେମିତି ଅଛନ୍ତି?
ହଁ ଭଲ ଅଛି ଆଉ। କଁ କରୁଚନ୍ତି ଆପଣ?
ଭଲ ଅଛନ୍ତି? ମୁଁ ଏଇ ସବୁ ଖାଇ ପିଇ ଖାଇ ପିଇ ସାରିକିରି ବାସନ ଫାସନ ସବୁ ଧୋଇଦେଇକିରି ଆଇବି ଆଉ। ବାନ୍ଧବୀଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଆଉ।
ହ ମୁଁ ବି ଏଇ ଖୁଣା ଖାଇକି ଆସିଲି। ହଁ ମୁଁ ଏଇ ଖୁଣିଆ ଖାଇକି ଆଇଲି। ନା ଆମର ଏଇ କଂସା ଆମର ଏଇ କଂସା କଂସା ବାସନ ଏଇ ଯୋଉ ପିତ୍ତଳ ଥାଳି। ଆଉ। ଆମ୍ ତମେ ଖାଉଛ ସେଇଥିରେ। ନା କୋଉଥିରେ ଖାଉଛ? ହାଲୋ ହାଲୋ ବାନ୍ଧବୀ ତମର କୋଉ ବାସନରେ ଖାଉଚ? ଟିକେ କହିଲ।
ଆଜ୍ଞା ବାନ୍ଧବି କହୁନାହାନ୍ତି। ଆମ୍
ଆପଣ କୁହନ୍ତୁ କୋଉ ବାସନରେ ଖାଉଛନ୍ତି?
ଏବେ
ଭାତରେ ପଖାଳିଲା ବେଳେ ଯୋଉ ପଶୁଣି ଟା ପଶିଥିବ
ଅଇ ପୁଆଁ ରାତି
ସେଥିରେ